ଆପଣଙ୍କୁ ସୁବୁଚୁ?
ହଁ ଶୁଭୁଛି, ଆପଣଙ୍କୁ?
ଆଁ,
ହଁ ଶୁଭୁଛି ମୋତେ, ଆପଣଙ୍କୁ?
ହଁ କଣ କରୁଛନ୍ତି?
ହଁ ଶୋଇଛି, ଆପଣ?
ମୁଁ ବି ସେମ୍ ଶୋଇଛି।
ଆଚ୍ଛା, ଆଉ କଣ ଖାଇଲ?
ମେସ୍ ଖାଇବା ଯାହା ଦେଲେ ହଷ୍ଟେଲ୍ ରେ।
ତ କଣ ଦେଇଥିଲେ?
ଏ ଏମତି ଇଆଡୁସାଡୁ ଭାତ ଡାଲି ଏ ଛୋଲେ ପନିର୍। ଖିରି ଖିରିଟେ ଟିକେ ଭଲ ଲାଗୁଥିଲା।
ଆଚ୍ଛା।
ତ ବେଶୀ ଖାଇଦେଲ ଖିରି?
ବେଶୀ କଣ ସେମିତି ଖାଇଦେଲି ଆଉ। ତୋମେ?
ମୁଁ ଆଜି ପାସ୍ତା ଖାଇଛି।
ଓହୋ।
ହଁ।
ସେ କଣ ସ୍କୁଲ୍ ବେଳର ସାଙ୍ଗ?
କିଏ?
କିଏ ଆସିଥିଲା?
ଓ ନବଦୟୋର ପା।
ଓ ହୋ।
ଛୋଟବେଳର ସାଙ୍ଗ।
ଇନଷ୍ଟା ରେ ଷ୍ଟୋରି ପକେଇଛି ଆଉ ନା।
ହୁଁ ମୁଁ ବି ପକେଇଛି, ମୋର ତ କାଇଁ ଦେଖୁନ?
ଦେଖିନି ମୁଁ ଗୋଟେ ଇନଷ୍ଟା ଚଲେଇଛି, ମୋ କତିକି ଖାଲି ନୋଟିଫିକେସନ ଆଇଥିଲା ମୁଁ ସେଇଟା ଦେଖୁଥିଲି। ମୁଁ ଖୋଲିନି ଇନଷ୍ଟ ଏପଟ୍ ସେପଟ ତ ହଉଛି ଖାଲି କୋଉଠି ଥେଲି କେତେବେଳେ ଟାଇମ୍ ହେଲା କି?
ଆମେ ଯେତେବେଳେ ସିକ୍ସଥିରେ ଥିଲୁ ଆମେ ବିଲ୍ କୁଲ୍ ଏତେ ମିଶୁ ନଥିଲୁ ସିକ୍ସଥ୍ ଲାଷ୍ଟ୍ ଲାଷ୍ଟ୍ ବେଳକୁ ମିଶିଲୁ ତପରେ ଆମେ ସେଭେନ୍ଥରୁ ବହୁତ ଭଲ ସେ ମାନେ ଟେନ୍ଥ ଯାଏ ବହୁତ ଭଲସେ ମିଶୁଥିଲୁ। ତାପରେ ମୁଁ ପଳେଇ ଆସିଲି ଏମିତି ସେମିତି ହେଇକି। କଥାବାର୍ତ୍ତା ବନ୍ଦ ହେଇଛି ମାନେ ଏମିତି କିଛି ହେଇନି କଥାବାର୍ତ୍ତା ବନ କମ୍ ହେଇକି ଯେ ଗଲା ଆଉ ବାକି ମୁଁ କହିପାରୁନା ନବଦ୍ୱାର ମୋ ସବୁଠୁ ଭଲ ସାଙ୍ଗ ଇଏ ଆଉ ଆଉ ଜଣେ ତ ଆଉ ଜଣଙ୍କ ସହିତ ଆଉ ଏତେ କିଛି କଥା ହଉନି। ନାଁ ଏ ହିଁ ବେଶୀ ଭଲ ସାଙ୍ଗ ଥିଲା ଆଉ। ତାପରେ ଯେତେବେଳେ ମୁଁ‌ ଡ୍ରପ୍ ଇୟରେ ଆସିଲେ ତ ମାନ୍ୟତା ସେ ତ ସେମ୍ ରେ ରହିଲୁ ତ ଏବେ ତାଙ୍କ ସହିତ ଆଉ ତାଙ୍କ ସହିତ ଗୋଟେ ଆଉ ଗୋଟେ ଭଲସେ ମିଶିଗଲି ଆଉ।
ସିଏ କୋଉଠି ରହୁଛି କି?
ମାନ୍ୟତା ସମ୍ୱଲପୁର ରେ ଓୟୋଇଟି କରୁଛନ୍ତି।
ଆୟୋଇଟି ଓ ହୋ।
ହଟି କରୁଛି ଏବେ।
ବରହ୍ମପୁରରେ ଏବେ ଅଛି।
ହଁ ଭୁବନେଶ୍ଵରରେ ବି ତ କୋଉଠି ଗୋଟେ ଅଛି ନାଁ ସେଇ ଯୋଉ ମୁଁ କୁହେ ନାଁ ଆମ ମୋ ରୁମ୍ ରେ ଗୋଟେ ଅଁ ଗୋଟେ ଦିଦି ଅଛନ୍ତି ଯାହାଙ୍କ ବଏଫ୍ରେଣ୍ଡ୍ ଥିଲେ। ସେ ସେ ଭୁବନେଶ୍ୱର ଓୟୋଟିରେ ରହୁଛନ୍ତି।
ହଁ ହଁ।
ହୁଁ ହୁଁ।
ଆଉ ଯୋଉ ଟିକେ ରହିଲ। ହାଲୋ।
ହୁଁ। ଆଉ?
ଏଇ ଯୋଉ ସବୁବେଳେ କଣ ଆଜିବି ତାହେଲେ ବୁଲିବାକୁ ଯାଇଥିଲ?
ଆଁ?
ଆପଣ ଆଜି ତାହେଲେ ବୁଲିବାକୁ ଯାଇଥିଲେ?
ହଁ ପା ମତେ ଜଣେ ନେଇକି ଯାଇଥିଲେ ବୁଲିବାକୁ ଆଉ।
ବୁଲିକି ଆସିଲେ?
ନେଇଥିଲେ ଆଉ। ପାହାଡ଼ ଉପରକୁ ତମେ କୁଆଡ଼େ ବୁ
ଆଉ କହିବାକୁ ଗଲେ ପୃଥିବୀର
ପଢ଼ାଇ କରୋ ପଢ଼ାଇ।
ଉଁ?
ଆଉ ଆପଣ ପାଠ ପଢି଼ବେନି ଏକ୍ଜାମ୍ ଅଛି?
ପାଠ ପଢିନି ଦେଖିବା ପଢିବି ଆପଣ କଣ ପଢ଼ିଲେ କି?
ହଁ ମୁଁ ତ ପୁରା କାଲି ଟେନ୍ ଆଣ୍ଡ୍ ଟେନ୍। କୋଡ଼ିଙ୍ଗ ପୁରା ତ ପୁରା ହଣ୍ଡ୍ରେଡ଼ ଆଣ୍ଡ ହଣ୍ଡ୍ରେଡ଼।
ଆଉ
ଆଉ ମୁଁ ଜାଣିନ।
ଏ ଚାର୍ଜର ଟା ନା ଖରାପ ହେଇଗଲାଣି।
ହଁ ଶୁଭୁଛି। ଓହୋ ତ ଆମେ ଗୋଟେ କେବଲ୍ ଟେ ଆଣିବାକୁ କହୁଥିଲେ ମନେ ପକେଇଲନି।
ବ୍ୟାଗ୍ ଟେ ଆସିବ ନାଇ କେବେ ବାହାରକୁ ଯିବାର ନାଇଁ।
ଗ୍ୟାରେଣ୍ଟି ଦଉ ଫେରେଇଥିଲା ତା ମ୍ୟାରେଜ୍ କୁ ତ କେବେ ବାହାରକୁ କେବେ ପଳେଇ ଯିବ।
ଶନିିବାର, ରବିବାର ଆଡ଼କୁ ଯିବ
ଉଁ କଣ?
ଏ ଶନିବାର, ରବିବାର ଆଡ଼କୁ।
ତୁମେ ଯିବ କାହା ସହିତ?
ଏ ସାଙ୍ଗ ଟେ ସହିତ ଯିବି ଭାବୁଛି ଯେ ଦେଖିବା କଣ ହଉଛି ଆଉ।
କଉ ସାଙ୍ଗ?
ହଁ ତ ଅଛନ୍ତି ଜଣେ ସାଙ୍ଗ ଟେ।
ହୁଁ।
ଅଛନ୍ତି ଜଣେ ସାଙ୍ଗ।
କାହା ସହିତ ଯିବ?
ଆଁ।
କାହା ସହିତ ଯିବ?
ଅଛନ୍ତି ସାଙ୍ଗ ଅଳ୍ପ।
ତା ନାଁ କହିଦେଲେ କଣ ହେଇଯିବ।
ଏ ରାନୀ
ଆ ହୁଁ।
ହ
ଆଉ ସେଇ ଯୋଉ ସାଙ୍ଗ ଯିଏ ଆଜି ମତେ ଯିଏ ଭେଟିବାକୁ ଆସିଥିଲେ।
କିଏ କହିଲ?
ଯିଏ ଆଜି ଆସିଥିଲା।
କଉଠି?
ମତେ ଭେଟିବାକୁ।
କାଇଁ ନାଇଁ ତ।
ଆ। ଶୁଣୁ ନା ଶୁଣୁ ନା।
କିଏ?
ଅନୁଷ୍କା।
ହଁ କଣ ହେଲା?
ସେ ନା ପୁରା ସେ ବହୁତ ଟପର୍ ମାନେ ଜାଣିଛ ନା ବହୁତ। ତ ସେ। ସେ ସିକ୍ସଥ ରୁ ଟେନ୍ଥ ଯାଏଁ ସେ ବି ଟେନ୍ଥ ପରେ ଆଉ ନବଦୟୋ ରେ ପଢି ନାହାନ୍ତି ଆମ ନବଦୟୋ ରେ ତ ସେ ସି ସଥ ରୁ ଟେନ୍ଥ ଯାଏଁ।
ହ
ସ୍କୁଲ ଟପ୍
ହଉ।
ସବୁ ଇୟର୍।
ହଁ ଜଣା ପଡ଼ୁଛି। କାରଣ ମୋଟା ପିଲା ଟା, ଖାଲି ସବୁ
ସେମିତି କିଛି ନୁହଁ। ସେ ପୁର୍ ସବୁ ଆଡୁ ମାନେ ଏମିତି ନହିଁ ଖାଲି ପଢା କୋଉ ଟାଇପ ର ମାନେ ଅ ପୁରା ସବୁ ଏଞ୍ଜେ ଆମେ ଯେମିତି ଉ କ୍ଲାସ ନଥିଲେ ପାଠଶାଠ ପଢୁନୁ, ସେ ବି ସେମତି। ଗେମ୍ସ ପିରିୟଡ ହେଲେ କି ପଳେଇ ଆସୁଥିଲେ ହଷ୍ଟେଲ କୁ। ଆଉ ମାନେ ସେ ସେ ଇଏ ଷ୍ଟାଫ ଛୁଆ। ତ ହଷ୍ଟେଲକୁୁ ପଳେଇ ଆସୁଥିଲେ। ଆମମାନଙ୍କ ତ ଖାଲି ବସିଥିବେ, ଡିନର ପରେ ଘଣ୍ଟେ ରହିକି ଯିବେ ଖାଲି କଥା ହଉଥିବେ ଆମମାନଙ୍କ ସହିତ। ବସିଥିବୁ ଆମେ ଖେଳୁଥିବୁ ସେମିତି।
ତମେ ତାଙ୍କଠୁ ଇନ୍ସପାୟାର ହୁଅ ନା?
ହେଉଥିଲି। ତାପରେ, ହାଁ?
କିଛି ଇନ୍ସାୟାର୍ ହଉ ନଥିଲ, ନହେଲେ ଥୋଡି଼ ଏମତି ପଡିଥାନ୍ତ।
କଣ?
। କହିଲି କିଛି ଇନସ୍ପେୟାର ମାନେ, ଏମିତି କିଛି ହଉନଥିବ ତମକୁ ତାଙ୍କଠୁ କିଛି ଶିଖୁନ ତୁ ନହେଲେ ଭଲରେ ତୁ ପଢିଥାନ୍ତୁ ନା।
ନ ନାଇଁ ମ, କି କଥା ମୁଁ ନାଇନ୍ଥି ଯାଏ ବହୁତ ଭଲ ପଢୁଥିଲି।
ଓଃ କଣ ଟପ୍ପର? ତାପରେ କଣ ହେଲା, ବୋଧେ ହଁ ଆଉ କିଛି ଡିସ୍ ମାନେ ଆସିଲେ ବାର୍ଦ୍ଧକ୍ୟ ସେଥିପାଇଁ।
କରୋନା।
କରୋନା ଆଉ କିଛି ବି?
ଆଉ କିଛି ନାଇଁ
ହୁଁ। ।
ହୁଁ, କରୋନା।
ନାଇଁ ଖାଲି କରୋନା ତ କେବେ ହେଇନଥିବ।
ହୁଁ ହୁଁ।
ହୁଁ, ହୁଁ କରୋନା ରେ ଏମିତି। ସିଏ ସିଏ ଯୋଉ ସ୍କୁଲ ଯାଇ ଟପ୍ପର ହେଲେ, ସେ କଣ ତାପରେ କଣ ଆଉ ପଢ଼ୁନଥିବେ କି, ପଚାରିବ ତ ତାଙ୍କୁ ଟିକେ।
ସିଏ ତ ଟପ୍ପର। ସିଏ ତ ଇଲେଭେନ୍ଥ ଟୁଏଲ୍ଥରେ ବି ଟପ୍। ତାପରେ ଟୁଏଲ୍ଥ ପରେ ଜଷ୍ଟ ଏମ୍ ବି ବି ଏସ୍।
ତ, ତାଙ୍କୁ କଣ କରୋନା ଆସିନଥିଲା?
ମୁଁ ତ, ମୁଁ ତ ଘରେ ରହି ରହି ବର୍ଷେ ଆଉ କିଛି ପଢିଲିନି।
ଘରେ ରହିକି କଣ କରୁଥିଲ?
ଉଁ ତମେ ଜାଣିନ, ଖାଲି ଉଠୁଥିଲି ଦଶଟାରେ। ମୋ ମା ଯେତେବେଳେ ଯାଉଥିବେ ଅଫିସ୍ ମତେ କହିବେ ଉଠ ଗେଟ୍ ଦେବୁ, ମୁଁ ସେତେବେଳେ ଉଠୁଥିଲି।
ହୁଁ।
ଉ ଉଠିବି ଖାଇବି, ସେଇ ଶୋଇ ଶୋଇ କ୍ଲାସ୍ କରିବି ତାପରେ ପୁଣି ଖାଇବି, ପୁଣି ଶୋଇପଡ଼ିବି ଏମିତି କରୁଥିଲି।
ବଢିଆଉ! ହୁନ
ଆଉ ଆପଣ, ଆପଣ କଣ ଆପଣ କଣ ଟପ୍ପର?
ନାଇଁ, ନା ମୁଁ ପାଠଶାଠ ପଢେଇନି ଜମା
କଣ ପାଇଁ ଆପଣଙ୍କୁ ବି ଇନ୍ସପାୟାର କଲେନି କି?
ନାଇଁ ମତେ କିଏ ସେତିକି ଉତ୍ସାହିତ କଲେ ନି ଆଉ
ତ ଆପଣ କାହାକୁ ଦେଖି ଦେଖି ଇନ୍ସପାୟାର୍ ହେଲେନି କି?
ହଁ ଦେଖି ଦେଖି ହଉଥିଲି ପାରିଲିନି ଆଉ ଯେତିକି ହେଇପାରିଲି, ଆଉ କଣ
ଓହୋ କଣ ପାଇଁ ପାରିଲେନି?
ପାରି ତ ପାରିଲାନି ଆଉ କଣ ପାଇଁ କେମିତି, ଏତେ କଥା କଣ ମୁଁ ଜାଣିଛି।
ଟିକେ ରୁହତ - କଣ ପାଇଁ ପାରିଲେନି?
ପାରିଲିନି ଆଉ
ଓହୋ
ଆପଣ କଣ ଯେମିତି ପାରି ଦେଇଛନ୍ତି, ସେମିତି ମତେ ପଚାରୁଛନ୍ତି।
ହୁଁ! ମୁଁ ପାରିନି
ଆଜି ଏଗଜାମ କେମିତି ଗଲା?
ଖରାପ ଗଲା
ବଢିଆ ଆଉ
ହଁ
ହଉ ଯା କଣ କରିବେ ମୁଁ ରଖୁଛି ଆଉ
ହଉ ଥ୍ୟାଙ୍କୟୁ।